ହାଲୋ।
ହାଲୋ।
ଆ କଣ କରୁଚୁ?
ଏଇ ବାହାରେ ବୁଲୁଚି। ତୁ
ଆ ମୁଁ ତ ବାହାରେ ବସିଚି ଯୋଉ ଗରମ ହୋଉଚି କହନି କହନି।
ଓହୋ ତମ ଆଡେ ଗରମ ହଁ ଲୋ ଆମ ଆଡେ ବୋ ଗରମ ହୋଉଚି।
ହଁ ପା ଯୋଉ ଗରମ ରହି ହୋଉନି।
ଗରମ କୁ ଗରମ ଏଇ ମଝିରେ ମଝିରେ ବର୍ଷା ହେଇଯାଉଚି ପୁଣି ଛାଡି ଯାଉଚି ପୁଣି ଯୋଉ ଖରା ହୋଉ ଚି ପୁରା ଗୁଳି ଗୁଳି କରୁ ଯେ କହନି ଦେହ ହାତ ଖାଲି ଝାଳ ଦିନକୁ ଛଅ ଥର ପୋ ବାକୁ ପଡୁଚି।
ସେଇଆ ପରା ମାନେ ଗୁଳୁ ଗୁଳି ହେଇଯାଉଚି ଗରମ ମାନେ ଟିକେ ବର୍ଷା ପକେଇ ଦେଲାଠୁ ସେ ବାମ୍ଫ ଉଠେଇ ଦୋଉଚି ବା କୋଉଠି ହେଲା ତୁ ବୋପା ମା ଆଉ ଘରେ ପଶି ହୋଉନି ଲୋ ମା।
ହଁ ପା ତମର ତ ଏସି ଆଇଁଲ ପା?
ହଁ ଆମର ଏସି ସିନା ଆଣିଲୁ ଭାରି ଗୋଟେ ରୁମରେ ଲାଗିଚି ନା। ଆଉ ଅନ୍ୟ ସବୁ ରୁମ୍ ରେ କାମ ଯେତେବେଳେ ଯାହା ପଡୁଚି ବସି ହୋଉଚି କି।
ହଁ ସେଟା ସତ କଥା ସବୁ
ଏପାଳି ଯୋଉ ଏଲିନୋ ଗୋଟେ ଆସିଚି ମାନେ ଖେଳୁଚି ସେଟା ପାଣି ଭିତରେ ତ ସେଇ ଏଲି ନୋ ପାଇଁ ଆ ମାନେ ଟିକେ ବର୍ଷା ଟା ହୋଉନି। ନହେଲେ ତ ସବୁ ବର୍ଷ ଦେଖୁନୁ କେମିତି ବର୍ଷା ଫର୍ଷା ହୁଏ। ବର୍ଷା ତ ବଢିଆ ହୁଏ ନା ସବୁ ବର୍ଷ। ତାପରେ ଏପାଳି ବି ମରୁଡି ହେଇଗଲାଣି ଜମି ବର୍ଷା ଟିକେ ହୋଉନି। ଯୋଉ ଟିକିକ ବର୍ଷା ହୋଉଚି ଏଇଟା କଣ ଖାଲି ଟିକେ ପକେଇ ଦୋଉଚି ପଳଉଚି। ଆ ସେଇଥିପାଇଁଁ ଯେ ଏମିତି ଖରା ଚାଳିଶି ପଇଁଚାଳିଶି ଡିଗ୍ରୀ ଖରା ହୋଉଚି ବୋହୁତ ଲୋକ ବି ଅଂଶୁଘାତରେ ମରି ଯାଉଚନ୍ତି। କି ସଂସ୍ଟ ରୋଗ କାହାକୁ ହେଇଯାଉଚି କାହାକୁ ମାନେ କାହାର ମୁଣ୍ଡ ବୁଲେଇ ଦୋଉଚି ବେହସ ହେଇଯାଉଚି। କିଏ ଏମିତି ସବୁ ହୋଉଚନ୍ତି ବୁପା ମା ଯୋଉ ଗହରମ। ଆଉ ତମ ଆଡେ କେମିତି ଗରମ ସବୁ ହୋଉଚି।
ଉଁ ଗରମ ସେମିତି ହଉଚି। ଆଉ ହେଲା ଆ କାଲି ଟିକେ ବର୍ଷା ହେଲା ବୋଲି ଆଜି ଟିକେ ଥଣ୍ଡା ଲାଗୁଚି ଦିନ ଟା ଆଙ୍କ।
କୂଅ ପୋଖରୀ ସବୁ ପୁରା ପାଣି ଫୁଲାଣି ରାସ୍ତାଘାଟ ପୁରା ପାଣି। ଆଜି ଏତେ ଥଣ୍ଡା ଲାଗୁଚି ଆଉ ଏତେ ଗରମ ଆଜି ଜଣା ପଡ଼ୁନି। ଆଉ ତମର ଏସିି କେତେ ପଡ଼ିଲା।
ଏସିି ତ ଆମର ଆଉ ବୋଧେ ସେଇ ଷାଠିଏ ହଜାର ଏସି ଇନଭେଟର ଆଉ ଅ ଏ ସରି ଏ ଏସି ଆଉ ଷ୍ଟାବିଲାଇଜର ଦିଟା ଯାକ ତାର ଆସିଲା ନା ତ ସେଇଟା ବୋଧେ ମିଶିକି ପଡ଼ିଲାନ ନା କଣ ଷାଠିଏ ହଜାରେ।
ଓହୋ ନାଇଁ ଭଲ କରିଚ ଏସି ଟା ଆଣିଚ ହରି ଯୋଉ ଗରମ
ଯୋଉ ମାନେ କଣ କହିଲୁ। ବେଶି ଏସିଆରି ଆଣିବାର କାରଣ ହଉଚି ଆମେ ମାନେ ମୁଁ କଲେଜ ଗଲି କଲେଜ ରୁ ଆସିବି ଦିଟା ତିନିଟା ବେଳୁ, ଏବେ ତିନିଟା ବେଳୁ ଲାଇନ ନଥିବ। ଲାଇନ୍ ନଥିବ ଆଉଇନ୍ ଭେଟରରେ ତ ଆମେ କୁଲର ଲଗେଇ ହୁଏନି। ତ ମାନେ ଏତେ ଗରମ ଯେ ଦେହ ଏକ୍ସେସ ଗରମ ହେଇଗଲା ବଡି। ତ ମା ଆଉ ରହି ହେଲାନି ତ ସେଇଥିପାଇଁ ଯାଇକି ସାଙ୍ଗେ ସାଙ୍ଗେ ଆଣିକି ଆସିଲି ଏସିଟା ଆଉ
ନ ଆଇଲେ ହବନି। ଆମର ତ ଭାବୁଚୁ ଆଉ ଏଇ ତିନି ଚାରି ଦିନି ଭିତରେ ଗୋଟେ ଆଣିବୁ ଏସି। ଏସିି ଟା ନ ଆଣିଲେ ଜମା ଭଲ ଲାଗୁନି। ତାପରେ କେତେ ଆସିକି ଗୋଟେ ମଣିଷ ବାହାରେ ବସିବ? ଟିକେ ପବନ ଗଛ ପତ୍ର ବି ଆଉ ପ ଗଛପତ୍ର ବି ଆଉ ହଲୁନି।
ବର୍ଷା ଟିକେ ହେଲେ ସେଇ ବା ଆଜି ଟିକେ ଥଣ୍ଡା ଲାଗୁଚି ତମ ଆଡେ ବର୍ଷାହେଇନି କାଲି?
ହଁ ଆମର ବି କାଲି ରାତିରେ ପ୍ରବଳ ଏଇ ରାତି ସାଢେ ଗୋଟେ ସାଢେ ଏଗାରଟା ବେଳକୁ ବର୍ଷା ହେଲା।
ନାଇଁ ନାଇଁ ଆମ ଆଡେ ସାଢ଼େ ବାରଟା ବେଳେ ହେଇଚି।
ହଁ ହଁ ନାଇଁ ଆମର ସାଢେ ଏଗାରଟାରେ ବର୍ଷା ହେଲା ଯେ ସକାଳ ସାଢେ ଛଅ ରେ ସରଲା।
ଓହୋ ତମର ସାଢେ ଛଅରେ ଆମର ସାଢେ ଦିଟା ମାନେ ଲଘୁଚାପ ହେଲା ନା ତ ଟିକେ ମା ଲେଟ ରେ ଛାଡିଲା।
ଓ ହୋ ନାଇଁ ଆମର ଏଇ ସାଢେ ଛଅଟା ବେଳକୁ ଛାଡିଲା ସକାଳେ ଯେ ହାଲକା ଟିକେ ଥଣ୍ଡା ଲାଗୁଛି। ଆଉ ମଝିରେ ବି ଟିକେ ଟିକେ ଝିପି ଝିପି ପକଉଥିଲା ବର୍ଷା।
ଅ ହଁ।
ଠାକୁରଙ୍କ କାମ ଆଇଲାଣିି ନା ଏଇଟା ଆସ୍ତ ଆସ୍ତେ
ହଁ।
ଏଇଥିପାଇଁ ଆଉ।
ଆଉ ହଉଚି ତୁ ତ ବାହାରେ ରହୁଚୁ ସିଆଡେ କେମିତି କଣ ଗରମ ନା ସିଆଡେ ଥଣ୍ଡା?
ନାଇଁ ନାଇଁ ସେଇଆଡେ ଟିକେ ଥଣ୍ଡା ଲାଗେ ମତେ ଏଠି କେମିତି ଏତେ ଗରମ ଲାଗୁଚି। ସେଇ ପାଇଁ ଭାବିଚି ଆଉ ତିନି ଚାରି ଦିନ ପରେ ଖାଲି ଏସି ଟା କିଣିଦେଲେ ପଳେଇବି ତାପରେ ଆଉ ଆଉ ଏଠି ରହିବିନି ଏଠି ବେଶୀ ଗରମ ହଉଚି।
ହୁଁ ହୁଁ।
ରହି ହଉନି ଘରେ ପଶି ହଉନି ବାହାରେ ବି ବସି ହଉନି। ତାାର ରାତିଟାଙ୍କ ଖାଲି ମଶା କାମୁଡୁଛି
ଏ ଯୋଭ ଓ ବର୍ଷା ହେଲାଠୁ ଲାଇନ୍ ଫାଇନ୍ ଦେଖନ୍ତୁ କେମିତି କାଟି ଦଉଛନ୍ତି ପବ ହଉଛି ଯେ ତାର ମାନିକାରେ ଗ ପଛ ପଛ ପଡି ଯାଉଛି ଗା ମାନଙ୍କରେ ତ ଜାଣିଥିବୁ କେମିତି ସବୁ କାଟି କାଟି ଦେବେ ଲାଇନ ଗାଁ ରେ ଲାଇନ ବର୍ଷା ହେଲେ ବର୍ଷା ହେଲେ ଛଅ ଦିନିଆ ଙ୍କ ଲାଇନ କାଟିକି ରଖିଥିବେ।
ସେଇଆପା।
ସେଇଥିପାଇଁ ଡର ଲାଗୁଛି। ଡର କଣ ଏଇ ଯୋଉ ହେଲା ବେଶୀ ତ ଗୁଳୁ ଗୁଳି ଖାଉଛି ଆଉ
ସବୁଠୁ ଫାଷ୍ଟ ଏସି ଆଣିବା ପୂର୍ବରୁ ଗୋଟେ ଇନଭେଟର ଟେ ଆଣ ଭାରି
ଓ ହୋ।
କଣ ପାଇଁ କହିଲୁ ଏସିଟା? ନା ଶୁଣୁ ଏସିି ଟା ଆଣିବାର କିଛି ନାହିଁ ଏସି ଟା ସିନା ଆଣିବୁ ଭରି ଧର ନା ବର୍ଷା ଟା ହେଲା ଲାଇନ ଟା ରହିଲାନି ତ ଏସି ଟାରେ ତ କିଛି କରିପାରିବୁନି ଇନ୍‌ଭେଟର ଟା ଆଣିଥିଲେ ହେଲେ ଲାଇନ ଟା ରହିଲାନି ରାତିରୋଙ୍କ ବର୍ଷା ହେ କଣ ଚଢଚଢଡି ମାରି କଣ ତାର ଫଡା ଛିଡିଗଲା ଲାଇନ ରହିଲା ନା ତମ ଇନଭର୍ଟରରେ ରାତି ଫ୍ୟାନ୍ ଫନ୍ ଲଗେଇ ଶୋଇ ପଇଲ? ଏସିଟା ଆଇଁଲେ କଣ କରିବ ଏଟା ଏମିତି ଥୁଆଇଥିବ ଲାଇନ ତ ରହିବନି ବର୍ଷା ଦିନ ଆରଭ ହେଇଗଲାଣି କିଛି କିଛି ଲାଭ ନାହିଁ ସେଟା ଏମିତି ଥୁଆ ହୋଇଥିବ।
ହଁ ସେଇଆ ନ କଲେ ହବ ନାଇଁ ଇନଭଟର ତ ଆଗେ ଆଣିବି। ନହେଲେ ହବ କି ଇନ୍‌ଭଟର ଆଗେ ଆଣିବ ତାପରେ ଏସି ଆଣିବିରି ଆଉ?
ଗାଁ ଗାଉଁଳିରେ ରହିବ ମାନେ ଇନଭେଟର ଟା ନିହାତି ଜରୁରୀ କଣ ପାଇଁନା ଇଆଡା ଆମ କଣ ସହର ଏରିଆ ରେ ବେଶୀ ଗଛ ପତ୍ର ନାହିଁ ସେମାନେ ଗଛପତ୍ର ସବୁ ହାଣି ଦଉଛନ୍ତି ସାଇ ତାର ଯୋଉ ଅନୁସାରେ ସେ ଗଛପତ୍ର ହାଣି ଦଉଛନ୍ତି। ଆମର ଗାଁ ଗାଁରେ ତ ଯୁଆଡେ ପାଇଲେ ସିଆଡେ ଗଛ ଲଗେଇଲେ ତାର ଉପରେ ବି ଗଛ ଲଗେଇ ଦଉଛନ୍ତି। ତ ତ ଆମର ଗଟେ କଣ ହଉଛି ନା ଅ ପରଦିନ ରାତିରେ ବର୍ଷା ପରଦିନ ଦିନରେ ବର୍ଷା ହେଇଥିଲା ଏଇ ସନ୍ଧ୍ୟା ସେବେଳେ ଏତିକି ବଳୁ ବର୍ଷା ଷ୍ଟାର୍ଟ ହେଥିଲା ତିନି ଘଣ୍ଟା କଣ୍ଟିନ୍ୟୁ ବର୍ଷା ହେଲା। ତିନି ଘଣ୍ଟା ବର୍ଷା ହେଲା ଆଉ ଲାଇନ ଆସିଲାନି? ଯାଇକି କାଲି ଦିନ ଦିଟା କାଲି ଦିନ ଦିଟାରେ କଣ ଟିକେ ଆଇଲା ଟିକେ ମିଲିମାଲି ହେଲା ଧବ ଧପ ହେଲା ଗଲା ଯେ ଆଉ ଆସିଲାନି। ତାପରେ ଛଅଟା ସାତଟା ବେଳୁ ଆଇଲା ଆ ନଅଟା ବେଳୁ ଲାଇନ କଟିଲା। କଣ ପାଇଁ କାଟିଲେ କୋଉଥି ପାଇଁ କାଟିଲେ କିଛି ଜଣା ନାହିଁ ନାଇନି କାଟିଲା? ଯାଇକି ଡାଇରେକ୍ଟ ଆଜି ଆସିଲା ଦିଟା ବେଳେ ତାପରେ ଡିମ ଆସିଲା ମାନେ ଲାଇନ୍ ମାନେ କେତେ ଅସୁବିଧା ସୁବିଧା କରାଉଛି ଗାଁରେ ମାନେ ସରକାର ତ ଏ ବୁଝିବା କିଛି ତ ନାହିଁ? ସରକାରଙ୍କର ତ ଏ କିଛି ନାହିଁ ସିଏ ତ ତାଙ୍କର ରହୁଛନ୍ତି ତାଙ୍କର ସିଏ କାହିଁକି ବୁଝିବେ ଗାଁ ଗାଁରେ ଲୋକ କେମିତି କଣ ରହୁଛନ୍ତି?
ହଁ। ନାଇଁ ଆମର ବି ସେଇଆ ଲାଇନ ଏମିତି କାଟି ଦଉଛନ୍ତି କଣ ବାହାର ମାନିକାରେ କଣ ସହର ମାନିକାରେ ତମର ଲାଇନ ଗଲେ କେତେ ବର୍ଷା ପବନ ହେଲେ କିଛି ଟେନସନ ନାହିଁ। ସହର ମାଲିକାରୁ ଗାଁ ଗହଳିରେ ତ ଟିକେ ବର୍ଷା ହେଲେ ଗାଁ ଗହଲରେ ଟିକେ ବର୍ଷା ହେଲେ ସେ ତମର ଇଏ କରିଦଉଛନ୍ତି ଆଉ,
ପୁରା ଡାଇରେକ୍ଟ କାଟି ଦଉଛନ୍ତି ପୁରା ଆଉ ଦଉନାହାନ୍ତି ଲାଇନ?
ହଁ।
ସେଇଆ ଆଉ।
ଏଇଆ କରୁଛନ୍ତି ଆଉ କଣ କହିବୁ?
ହଇରାଣ ବହୁତ ହଇରାଣ।
ହୁଁ। ବ ହଇରାଣ କରୁଛନ୍ତି ଗାଁ ଲୋକ ବେଶୀ ଆଉ କିଏ ଏଇ ଦେଖୁନୁ ଏଇ ଆସୁଛି ଟିକେ ଯାଉଛି ଆସୁଛି ଯାଉ ଏମିତି ହଉଛି ଲାଇନ ତମର ଇନଭେଟର ଅଛି କଣ ତମର ତ ଭଲ ଆଉ?
ଇନଭେଟର ଟା ଥିଲେ କଣ ହେଲା ଇନଭର୍ଟର ଟା ତ ଚାର୍ଜ ହେଇପାରୁନି ସେତେ ଲାଇନ୍ଟା ଘଣ୍ଟେ ଦୁଇଘଣ୍ଟେ ଦି ଘଣ୍ଟା ତିନି ଘଣ୍ଟା ଖଣ୍ଡେ ରହିଗଲେ ସେ ଇନଭଟର ଟା ଚାର୍ଜ ହେଇଯିବ ଗୋଟେ ରାତି ପୁରା ଆରାମ ସେ ପଳେଇବ ଯଦି ତମେ ପୁରା ଗୋଟେ ଦୁଇ, ତିନି, ଦିନ ଖଣ୍ଡେଚାର୍ଜ ବସେଇଥିବ ପୁରା କଣ୍ଟିନିଉ ଲାଇନ୍ ଫାଇନ୍ ନ କଟିଥିବ ଇନଭେଟର ମୂଳରୁ ୟୁଜ୍ କରିନଥିବ ଇନଭେଟର ପାଞ୍ଚ ଦିନ ଖଣ୍ଡେ ବ୍ୟାଟେରୀ ପଳେଇବ। ଆଉ ଏମିତି ତ ଲାଇନ ରହୁଛି ଇନଭଟର ତ ଚାର୍ଜ ହଉନି ଯେ ଭାରି ଅସୁବିଧା ଆଉ?
ଓହୋ ହଁ ସେଇଆ ଆଉ।
ତାପରେ ଏଇନା ଚତୁର୍ମାସିଆ ତମେ ଯଦି ଲାଇଟ୍ ଟେ ନ ଲଗେଇବ ସାପ ମାପ କଙ୍କଡା ବିଛା ଏ ସବୁ ଘରେ ପଶିବେ ସେଥିପାଇଁ ଆଗ ଲାଇଟ୍ ଦି ପଟେ ଦିଟା ଲାଗୁଛି ଆଗପଟେ ଗୋଟେ ପଛପଟେ ଗୋଟେ ଲାଇଟ୍ ଲାଗୁଛି ତା ତାପରେ ଯାହା ହେଲେ ହଉଛି ଯୋଉ ରୋଷେଇ ହବ ସେଠି ଗୋଟେ ଲାଇଟ ଲାଗୁଛି ବରଣ୍ଡାରେ। ଗୋଟେ ଲାଇଟ ଲାଗୁଛି, ଲାଇଟ ନ ଲାଗିଲେ ହବ କି? ଆଉ ଏତିକଳେ ଆଉ କୋଉଠି ଚାର୍ଜର ହଉଛି ରାତି। ରେ ଗୋଟିଏ ଫ୍ୟନ୍ ଲାଗୁଛି କେବଳ।
ହଁ ନାଇଁ ବର୍ଷା ପାଗ ବି ନା ଲାଇନ ଫାଇନ୍ ରଖିବା କଥା।
ସେଆ ପରା।
ନହେଲେ ଏ ଯୋଉ ଜୀବଜନ୍ତୁ କୁ ଭରସା ନାହିଁ ଘର ଭିତରେ ପଶିଯିବେ।
ପସି ତ ଯାଉଛନ୍ତି ଆଉ।
ଏଇଆ ସବୁ ଚାଲିଛି ଆଉ କଣ? ଗରମ ଯୋଉ ଟାଇପ ର ହଉଛି ମୁଁ ତ ଭାବିଛି ଆଉ ତିନି ଚାରି ଦିନ ରହିକି ପଳେଇବି।
ହୁଁ।
ଆଉ ତୁ ଏବେ କଣ କରୁଛୁ?
ଆ ମୋର ତ ଏବେ ପଢା ଚାଲିଛି, କିଛି ନାହିଁ ଏମତି ପାର୍ଟ ଟାଇମ ଯା ଯାହା ଆସୁଛି ଅନଲାଇନ ମୁଁ କରେ ଆଉ ପଢୁଛି ତ ଆଉ ବର୍ଷେ ତ ଅଛି ଦେଖିବା ପଢା ସରିଯାଉ, ଆଉ ତାପରେ ଦେଖିବା କଣ କରିବା କଥା ଭାବିବି ଆଉ?
ହୁଁ ହୁଁ ନାଇଁ ଭଲ ପଢାପଢି କର ଭଲ ଅଛି।
ହୁଁ। ଆଉ ତମ ଆଡେ ମାନେ ହଉଛି ଲାଇନ ବିଲ୍ କେତେ କଣ କେମିତି ଆସୁଛି?
ଲାଇନ ବିଲ୍ ଆମର ୟୁନିଟ ହିସାବରେ ଗୋଟେ ୟୁନିଟ କି ଦଶ ଟଙ୍କା ନାଖେ।
ଓହୋ ଆ ହଉ ଶୁଣୁ ମୁଁ ଟିକେ ରଖୁଛି। ପଛରେ ତତେ କରିବି ଆଉ।
ହଉ ହଉ।